ଆର କଣ୍ କରୁଚୁ? କଣ୍ କରୁଚୁ?
ବସିଚି ଆ
ହଉ ଆ ବ୍ ମୁଁ ଏବେ ସିଲେଇ କରୁଥିଲି ଆଉ।
ଆଚ୍ଛା।
ମୁଁ ଟେଲର୍ ମେସିନ୍ ପକେଇଚି ନା ସିଲେଇ କରୁଚି ହଁ ରଜ ଲାଗି ସବୁ ଝିଅ ମାନଙ୍କର ଆଉ ସ୍ତ୍ରୀ ଲୋକଙ୍କର ସବୁ ସିଲେଇ ଚାଲିଚି ମୋର କାମ ଆଉ ସବୁ ନୂଆ ପିନ୍ଧିକି କାମ କଲା ବୁଳୁକୁ ମୁଁ ସିଲେଇ କରଚି ସମସ୍ତଙ୍କର ଆଉ।
ଆ ସମସ୍ତେ ନୂଆ ପିନ୍ଧିବା ପାଇଁ ତମେ ସିଲେଇ କରୁଚ।
ହଁ- ହଁ -ହଁ ସାର୍ ଦଉଚି ଝିଅ ମାନେ ଆଜି ପିଲେ ନେବେ କାଲି ତ ଆଉ ସିଲେଇ କରିବିନି ପର୍ ଦିନ ବି କରିବିନି। ଏ ମୁଁ ରଜ ଚାର୍ ଦିନି କରେନି ସିଲେଇ। ସେଦିନ ମୋର ଛୁଟି ହେଇ ଚାରି ଦିନି ତେଣୁ ସବୁ ଆଜି ମତେ ହିଁ କାମ ସାରିବାକୁ ସନ୍ଧ୍ୟା ସୁଧା ସାରିକି ସମ ଙ୍କୁ ଦବାକୁ ପଡିିବ।
ହୁଁ।
ହଁ ଆଉ ତମର ଭଲ ସବୁ?
ହଁ ଭଲ ଅଛନ୍ତି।
ହଉ ଦୁଳି ପାଇଁ ସବୁ ନୂଆ ଡ୍ରେସ୍ ପତ୍ର ଆଣି ସାରିଲୁଣି?
ହଁ କାଲି ଯାଇଥିଲି ଆଣିବା ପାଇଁ ଆଣିଲି।
ହୁଁ -ହୁଁ କଣ -କଣ ସବୁ ଡ୍ରେସେ ମମି ନାଗି ସମସ୍ତଙ୍କ ନାଗି ଆଣିଲ ନା ଖାଲି ତ ଲାଗି?
ନାଇଁ ମୋ ପାଇଁ, ପୁଅ ପାଇଁ, ମାମା ପାଇଁ ସମସ୍ତଙ୍କ ପାଇଁ ଆଣାହେଇଚି।
ହଁ ଏ ଝିଅ ମାନଙ୍କର ନିହାତି ଏଥେରେ ଝିଅ ପିନ୍ଧିବେ ଆଉ। ମୁଁ ତ କଉ ବର୍ଷ ପିନ୍ଧି ପାରେନି ଆଉ।
ଆଚ୍ଛା। ଆଚ୍ଛା।
ହୁଁ।
ନା ମ ରଜରେ।
ରଜଟା ମାନେ ଝିଅଙ୍କର ଆଉ ଏରା ରଜ ମହୋତ୍ସବ ଟା
ଆଉଡ ଆଉ ଆଉ ଆଉ
ଆଉ କଣ ଦୁଳି ତମର ହେଇସାରିଲାଣି?
ଦୋଳି ହଁ ଘର ଭିତରେ ଗୋଟେ ବାନ୍ଧା ହେଇ ଦୋଳି ହେଇ ସାଇଲାଣି।
ହୁଁ ହୁଁ ଆମ ଗାଁରେ ରଜ ମହୋତ୍ସବ ହଉଛି ଆସ ସିବୁ ଦେଖିକି ଯିବୁ ବଢିଆ ହଉଛି ଏଇଥର ଆହୁରି ବଢିଆ କରାହବ।
ଆଛା ଆମ ଆଡେ ତ କିଛି ହଉନି।
ହଁ ମୁକ ବଧିର ସବୁ ଆଉ ଅନ୍ଧ ଏମାନଙ୍କୁ ଆଣା ହେଇଯି ଏ ମାନେ ଟ୍ୟାଲେଣ୍ଟ ଦେଖ ସେବେ ଆଉ ଆଗ ଝିଅ ମାନେ ତ କହୁଥିଲେ ଗାଁ ର ଛୋଟ ଛୁଆ ବଡ ଝିଅ ବୋହୂ ମାନେ ସବୁ ନିଜେ ନିଜେ ଯାହା। କିଏ ନାଚ କିଏ ଗୋଟେ କଣ ଆରାମ ଚେୟାର ଖେଳନ୍ତି ନା କଣ ଏଟା ଗୋଟେ ଯୋଉ ମୁଭି କରିକି ଖେଳନ୍ତି ସେଇଗୁଡା ସବୁ କରନ୍ତି ଝିଅ ମାନ ବୋହୁ ମାନେ ସ ହୁଳହୁଳି ମୁରୁଜ ଏଇ ସବୁ ଦେବେ ଆଉ ବଡ ଝିଅ ମାନେ ଡ୍ୟାନ୍ସ କିଏ ଗୀତ ଗାଇବ ଏମିତି କରନ୍ତି ତାପରେ ଏଇଥର ଗୋଟେ ନୂଆ ପ୍ରୟାସ କରିଛନ୍ତି ଆଉ। ତାହେନେ ମୁକ ବଧିର ମାନଙ୍କୁ ଆଣିି ଚନ୍ତି ଗୋଟେ ତାଙ୍କ ଟାଲେଣ୍ଟ ଟା ଦେଖେଇବେ ବୋଲି ଆଉ ପ୍ରାଇଜ ମ ସମସ୍ତଙ୍କ ହଉଛି ପ୍ରତି ଯିଏ ଜିତିଜି ପ୍ରାଇଜ ପାଇବ ଯିଏ ହା ସମାନେ ଗୋଟେ ଖୁସି ହେବେ କାହିଁକି ନା ଛୋଟ ଛୁଆ ନ ହେଲେ କହିବେ। ହୁଁ ସେ ପାଇଲା ମୁଁ ପାଇଲିିନି ସେ ଭଲ କରିନି ମୁଁ ଭଲ କଲି ମତେ ଦେନି ଏମିତି ହବ ଛୋଟ ଛୁଆଙ୍କ ଭିତରେ। ସେଇଥିପାଇଁ। ତାଙ୍କ ନାଗି ବି ଚକୋଲେଟ ଫକଲେ ଗିଫ୍ଟ ଉପରେ ସବୁ ଆଣ ହେଇଛି ଆଉ ସବୁ ଧୁମ୍। ଧାମ ଚାଲିଲାଣି ଛୁଆଙ୍କର ଗୋଟେ ଖୁସି ସବୁ। ଫୋନ କରି ସାରିଲେଣି ଆମ ଝିଅକୁ ଯେ। ଏ ଆମେ ଯିବୁ ମେହେନ୍ଦୀ ଲଗେଇବୁ ରେଡି। ଝିଅ ଆମର କାମ କରୁଛି ଆଜି ମୁଁ ଆଡେ ସିଲେଇ କରୁଛି ସେ ତାର ଟିକେ ଘର ସଫା କରୁଛି। ଆରେ ସେ କହିଲା ଏବେ ନାଇଁ ସନ୍ଧ୍ୟାରେ ସବୁ ଛୁଆ ଆସିବ ସେ ଦଶ ବାରଟା ଛୁଆ ସବୁ ମେହେନ୍ଦୀ ଲଗେଇ ଆବେ।
ଆ ମେହେନ୍ଦୀ ଲଗେଇ ଆସୁଛି।
ହଁ। ଦଶ ବାରଟା ଛୁଆ ବାହାରିଛନ୍ତି ମେହେନ୍ଦୀ ଲଗେଇ ଆସିବେ କାଲି ପୁଣି ସକାଳୁ କହିଛନ୍ତି। ଆମେ ଯିବୁ ଦିଦି ଆମକୁ ମୁଣ୍ଡ କୁଣ୍ଡେଇକି ଷ୍ଟାଇଲ ମାରି ଦେଇଥିବ। ସବୁ କ୍ଲିପ ଫ୍ଲିପ୍ ନେଇକି ଯିବୁ ଆମେ ତମକୁ ଷ୍ଟାଇଲ ମରେଇଦବୁ ଆଉ ଆଡୁ। ଝିଅ କହିଲା ହଉ ତମେ ଆସ। ସକାଳୁ ସକାଳୁ ସବୁ ଆସିବ ତାପରେ ଆମେ ବାହାରିବୁ ତ ଏବେ ଆଜି କଣ ଖପ ପାଗ କହିହିଗଲାଣି ଆଉ କଣ କାଲି ପିଠା ଖୁ
ଦି ଦିନ ଯାକ ଦି ଦିନ ଯାକ କାଳିଆ ପାଗ କଲା ଏଇ ରଜ ବେଳକୁ ଖରା ଦଉଛି।
ଆଜି ଖରାଜୋରେ ହେଲାଣି ଆଉ କଣ ପିଠାପଣା ମଣିଷ ଖାଇବ। ଆରଥର ଏମିତି ଖରାରେ ମୁଁ ଜମା ହଁ ହଁ ଆରଥୋର ମୁଁ ଜମା ଫଙ୍କସନ ଦେଖି ଯାଇ ତ ନାହିଁ ଏ ଜାଗା ଉପରକୁ ଆଉ ଯୋଉ ଖରା ଟୁଟା। ତାଲେ ମୁଁ ଯାଇନି ଫଙ୍କସନ ଟାଇମ ରେ ମୁଁ ଦେଖିନି କି କଣ ହେଲା କଣ ନାହିଁ ମୁଁ ଜାଣିନି ବି। ଏଇଥର ଭାବିଲି ଟିକେ ଦେଖିବା।
ହଁ କାଲି ଟୁ ଆମର ଆରମ୍ଭ ହେଇଯିବ ଚାରି ଦିନ ଯାକ କରିବେ ଆଉ। ଉପର ବୋଳି ଠିକ କରୁଛନ୍ତି ଆଉ। ଉପର ବୋଳି କରୁଛନ୍ତି ହଁ ହଁ ରାତି ଯାକ କରୁଛନ୍ତି ଆଉ। ହଁ ସବୁ ଛୁଆ ବଢିଆ ବାହାରୁ ବି ଛୁଆ ଆସୁଛନ୍ତି ଡ୍ୟାନ୍ସ କରିବା ପାଇଁ ଗୀତ ଗାଇବା ପାଇଁ ଆସୁଛନ୍ତି। ସବୁ ଅଭ୍ୟାସ କରୁଛନ୍ତି ଏବେ ସବୁ ଛୁଆ ମାନେ। ଯାଇକି ଅଭ୍ୟାସ କରୁଛନ୍ତି ଗୋଟେ ଘରେ ଯାଇକି। ନିଜ ନିଜର ଟ୍ୟାଲେଣ୍ଟ ଦେଖେଇବେ ବୋଲି। ମୁଁ ଭାବିଛି ଏଇଥର ଶଙ୍ଖରେ ଭାଗ ନେଇ ବୋଲି ଭାବିଛି ଆଉ। ଦେଖିଆ ଶଙ୍ଖ ଫୁଙ୍କା ଟାମୋର ଭଲ ହୁଏ ତମରି ଭାଗ ନାହିଁ ବୋଲି ଭାବିଛି ହଉ ନ ହଉ ହାରୁ ଜିତୁ ସେଟା ବଡ କଥା ନୁହଁ। ମେନ୍ ହେଲା ଆମେ ପାଟିସି କରିବା ଦରକାର ହଁ ଗାଁ ରେ ଗୋଟେ ହଉଛି ମାନେ ଏଥିରେ ଟିକେ ଭାଗ ନେଲେ ଭଲ ଲାଗିବ ଆଉ ଆଉ ଆମ ଝିଅ ଗୋଟେ ଗୀତ ଗାଇବ ବୋଲି ରେଡି ହଉଛି ସେ। ସେ କେବେ ଗାଇନି ଫାଷ୍ଟ ଟାଇମ ଗାଇବ ଆଉ। ଆଉ ତମର କଣ କିିନି ସବୁ ପି ଏଁ
କଣ କହିଲେ ହଁ ଆମର ଘରେ ସବୁ ହୁଏ ହେଲେ ବାହାର ଗାଁରେ କିଛି ହୁଏନି ଘରେ ଯାହା ଯେମିତି ହୁଏ ସବୁ।
ଓହୋ ଯାହା ଘରେ କରିକି ମନେଇକି ଖାଉଥିବ ଆଉ।
ହଁ ଘରେ ନିଜେ ଧୂଳି ନିଜେ ଘରେ ପିଠା, ପଣା ଘରେ ନିଜେ ବୁଲା ଡ୍ରେସ ପତ୍ର ପିଦ୍ଧା ପିଦ୍ଧି କିନି ଫଟୋ ଫୁଟି ଉଠା। ସବୁ ଘରେ ଗାଁରେ କିଛି ହୁଏନି ହୁଏ ମୁଁ ପଳାଏ ଗୋଟେ ଗୋଟେ ଗୋଟେ ବର୍ଷ ମୁ ଯାଆର ଘରକୁ ଯାଆର ଗାଁକୁ ତାଙ୍କ ଗାଁ ରେ ସବୁ ରଜରେ ସବୁ ମାନେ ଝିଅ ପିଲା, ସ୍ତ୍ରୀ ଲୋକ, ପୁଅ ପିଲା ସମସ୍ତେ ଖେଳ ଖେଳନ୍ତି ପ୍ରାୟ ବି ସମସ୍ତେ ପାନ୍ତି ରଜ ପୂର୍ବରୁ ଖେଳ ଲାଗି ରହେ ଯେ ରଜ ସରିବା ପରେ ବି ଲାଗି ରହେ ଆଠ, ନଅ ଦିନ ତାଙ୍କ ଗାଁରେ ଆଗ ଖେଳ ହୁଏ ଖେଳେ
ସବୁଆଡେ ରଜ ମହୋତ୍ସବ ଟା ପ୍ରତି ହଁ ପ୍ରତି ଗାଁ ରେ କରିଲାଣି ଏବେ ରଜ ମହୋତ୍ସବ। ମାନେ ସବୁ ଝିଅ ମାନଙ୍କର ଗୋଟେ ଏଟା ଭଲ ଏଇଟା ଗୋଟେ ଭଲ ଶୋ କରୁଛନ୍ତି ଗାଁ ରେ। କାହିଁକିନା ଯୋଉମାନେ ଆମେ ତ ସମସ୍ତେ ପଇସା ସାରିକି ବାହାରେ ଟ୍ରେନିଂ ନେଇକି ପିଲାଙ୍କୁ ଶି ଶିକ୍ଷା ଦେଇ ପାରୁନି, ଗାଁ ଗହଳି ଭିତରେ ତ ମୋର ଗାଁ ଗହଳି ଝିଅ ମାନ ଯୋଉ ମ କି ରା ସେ ଗୀତ ଶିଖିଛି। ସେ ପାର୍ଟିସିପେଟ କଲେ ନିଜ ଟ୍ୟାଲେଣ୍ଟ ଟା ନିଜେ ଦେ ଖେଲେନି, କିଛି ନହଲେ ନିଜର ବାପା, ଭାଇ, ଦାଦା ଗାଁ ଲୋକ ତ ଦେଖିଲେ ନା, ଟିଭି ସୋ ଯୋଉମାନେ କରୁଛନ୍ତି ସେମାନେ କଣ ସବୁ ଦେଖିଲେ। ଉ ସାରା ଏମାନଙ୍କୁ କଣ ନିଜ ଗାଁ ଭିତରେ ବି ଦେଖନ୍ତୁ ତାଙ୍କର ଗୋଟେ ଖୁସି ଏଟା। ଆଜିକାଲି ଛୋଟ ଛୁଆ ମାନଙ୍କୁ ତ ଆଉ କହିବାକୁ ପଡୁନି ଡ୍ୟାନ୍ସ କରିବା ପାଇଁ। ସେ ତାଙ୍କର ଆ ମାନେ ରେଡି। ଡ୍ୟାନ୍ସ ପାଇଁ ହେଲେ ଛୋଟ ଛୁଆକୁ ଆଉ ଶିଖେଇବାକୁ ପଡିବନି। ସେ ତ ମୋ ମାରଦକି ଡ୍ୟାନ୍ସ କେତେ ସୁନ୍ଦର ପୁର ଆକୁରେଟ ନାଚି ଦୋଉଛନ୍ତି।
ଆଉ କାହାକୁ ଡ୍ୟାନ୍ସ ଶିଖିବା ପାଇଁ ପଡିବେନି, ସମସ୍ତେ ୟୁଟ୍ୟୁବ ରୁ ଦେଖିନି ସବୁ ଶିଖି ଯାଉଛନ୍ତି।
କରିଦଉଛନ୍ତି ହଁ କେହି ଗୀତ ଗାଇବା ଏତେ ଶିଖି ପାରୁନାହାନ୍ତି। କିନ୍ତୁ, ନାଚଟା ନିହାତି ଶିଖୁଛନ୍ତି ଛୋଟ ଛୁଆ, ମୁଁ ଦେଖିଲି ଆମ ଘରକୁ ଯୋଉ ଦଶ ପନ୍ଦର ଛୁଆ ଆସୁଛନ୍ତି ସବୁ ନା ନାଚ ନାଚ ନାଚ କେ ଗୁଟାକ କି ଏତେ ନାହିଁ କିନ୍ତୁ ନାଚ ସବୁ ଶିଖିଛନ୍ତି, କେ ପୁରା ଆମେ ଦିଦି ଏଇଟାରେ ନାଚିବୁ, ଆମେ ଦିଦି ମୁଁ ଏଇଟାରେ, ପୁରା ଆଗରୁରେଟେ ମୋବାଇଲ ଲଗେଇ ଦେଇକି ପୁରା କରୁଛନ୍ତି। ତାର ଆଜିକାଲି ଛୁଆଙ୍କୁ ଆଉ ଶିଖିବାକୁ ପଡୁନି, ତାଙ୍କ ଭିତରେ ଯୋଉ କଳାଟା ଅଛି ସେଇଟା ଆଉ ଗାଁ ମାଧ୍ୟମରେ ଏଇଟା ତ ପ୍ରକାଶିତ ହେଇପାରିବ ନା।
ହଁ।
ଭଲ ପ୍ରୟାସ ହୋଉଚି, ଆମର ତ ରଜ ବାହାଘର ଗୋଟେ ଜାଣି ନାଇଁ ରଜ ବାହାଘର ଗୋଟେ ଗୋଟେ ହୁଏ ଯେ ପୁଅ ଝିଅ ଦି ଜଣ ଯାକ ବାହାଘର କରିବେ ଛୋଟ ଛୁଆଙ୍କୁ। ବେଦୀ ହବ ପ୍ରଶାସନ ହବ ପୁଅ ପକ୍ଷରୁ ପୁଅ ଆସିବ ପ୍ରଶାସନ କରିକି, ଝିଅ ଯିବ ଅଧା ବାଟ। ସେ ହେଠୁ ତାକୁ ଧରିକି ଆସିବ ସାଇକେଲରେ, ସେ ଗୋଟେ ସାଇକେଲ ଆସିବେ। ବେଦୀ ହେଇଥିବ, ଭୋଜି ଭାତ ବି ହେଇଥିବ ରିସେପସନ ଜେମିତି ଆମେ ଯାଇକି ଗୋଟେ ବନ୍ଧୁ ଆମକୁ ଗୁଆ ଦେଲା ଆ ଯାଇକି ତାକୁ କଣ ବ୍ୟବହାର ଦୋଉଚେ। ଶହେ ହୋଉ, ଦୁଇଶ ହୋଉ, ପାଞ୍ଚଶହ ହ ତାଙ୍କ ରଜ ପୂର୍ବରୁ ଗୋଟେ ମିଟିଂ ହେଇଥିବ। ଯେ ସମସ୍ତେ ଘର ପିଛା ବ୍ୟବହାର ଦେବେ ପାଆଁସ ପାଆଁସ। ସମ ତେ ବାଧ୍ୟ ହେଟେ ବାହାଘର ଆଡେ ଚାଲିଥିବ ଝିଅ ପୁଅର ବାହାଘର ଚାଲିଥିବ ବେଦୀ ଉପରେ ବ୍ରାହ୍ମଣ ବାହାଘର କରୁଥିବ ଏକଡେ ଭୋଜି ଭାତ ହେଇଥିବ ସବୁ ଖାଉଥିବେ, ଭାର ଲେଖା ଚାଲିଥିବ। ଗାଁରେ ଏଇ ଯୋଉ କଲେକ୍ସନ ଟା ହୁଏ ସେମାନେ ରା ରଜ ମହୋତ୍ସବ ପାଇଁ ଯାହା ସାରନ୍ତି ସାରନ୍ତି। ଆଉ ଯେତିକି ବଳିଲା ତାଙ୍କର ଲାଷ୍ଟ ଦିନ ସେମାନେ କଣ କରନ୍ତିନା ଆମିଷ ଭୋଜି ଗୋଟେ କରନ୍ତି। ସେଇଟା କୋଉଟି ଉଁ ହବ ଜଙ୍ଗଲ କିମ୍ବା କୌନି ଦୁରିଆ ଜାଗା ତାଙ୍କ ଦେଖିକି ବାସ କୁଲ ଜାଗାରେ ସେଠି ଭୋଜି ଭାତ କରିବେ ଏଇ ଯୋଉ ପଇସା ଟା ବଳିଥିବ, ନହେଲେ ଯ ଅଳ୍ପ ପଇସା ବି ବଳିଲା ଆଉ କିଛି ହାତରୁ ସାଜିକି ବି ସେମାନେ କରନ୍ତି ଭୋଜିଟା, ବୋହୁତୁ ବ ବଢିଆ ହୁଏ ସେଠି ମାନେ ରଜ ବାହାଘର ଟା ବଢିଆ ହୁଏ। ବ୍ୟବହାର ବି ପୁଣି ଆଉ କଣ ବ୍ୟବହାର କହି ଦେବେ ସେଆନେ ଗୋଟେ ଉଁ ଢାଳରେ ମାନେ ଗଡୁ ଗଡୁ ଗଡୁ ଭି ଥିରେ ଚାଉଳ ଦେବେ ତାପରେ ଜିଲାପି ମାଳ ହେଇଯିବ ଆଡ ଦଶଟା ସେଟା ଦେବେ, ସେଟା ଆଉ ଜିଲାପିର ଗୋଟେ ଖେଳ ହବ ଜିଲାପି ଟା ଉଳା ହବ। ମାନେ ଖେଳ ହବ ଏଟା ଏଟା ତାଙ୍କର ଗୋଟେ ବଢିଆ ଖେଳଟେ ବି ହୁଏ।
ମୁଁ ଦେଖିଚି ଯୋଉ କୁମାର ପୂର୍ଣ୍ଣିମାରେ କୁମାର ପୂର୍ଣ୍ଣିମାରେ ଏମିତି ବାହାଘର ବେଳେ ହେଇଟା ମୁଁ ଜାଣିଚି, ବାହାଘର ଝିଅ କୁ ଝିଅ ମ୍ୟାରେଜ କରନ୍ତି ସେ ବରବେସ ହେଇକିନା ସେ ଏମତି ମ୍ୟାରେଜ କରନ୍ତି। ରଜରେ ହୁଏ ମୁଁ ଜାଣିନଥିଲି।
ହୁଁ ରଜଟାରେ ବି ରଜ ବାହାଘର କହନ୍ତି ନା ପୁଣି ଝିଅ ଚାର ଦିନି ତାଙ୍କର ଭୂମି ପୂଜା ହବ।
ହୁଁ। ମୁଁ ଖାଲି ଜାଣିଥିଲି କୁମାର ପୂର୍ଣିମାରେ କୁମାର ପୂର୍ଣ୍ଣିମାର ପୂର୍ବରୁ ସେମିତି କରନ୍ତି ଝିଅକୁ ଝିଅକୁ କରନ୍ତି ଯୋଉ ଝିଅ ମାନେ କୁମାର ପୂର୍ଣ୍ଣିମା କରନ୍ତି ସେଇରାକ କରନ୍ତି।
ହୁଁ ହୁଁ ହୁଁ ଦୂଳିରେ ବି ଗୋଟେ ଆମର ସେଟା ହୁଏ ଆଉ ଆମ ଝୀ ଝିଅ ଥରେ ବର ବ ହେଇଥିଲା ତାକୁ ବର ପକ୍ଷରୁ ନେ ସାଇକେଲ ପ୍ରଶେସଣ କରିକି ଅଣା ହେଲା ବର ଡ୍ରେସ ପତ୍ର ପିନ୍ଧିକି ସିଏ ଆଇଲା ବେଦୀପାକୁ। ତାପରେ ବେଦି ପାଖରେ ଯେତେବେଳେ ବ୍ରାହ୍ମଣ ଯିଏ ହେଇଛି ସିଏ ହେଲା ମୋ ନିଜ ଭାଇ ବା ନନା।
ଆଚ୍ଛା।
ସିଏ ଯେତେବେଳେ ଦେଖି ଦେଲେ ନିଜ ଭାଣିିିଜି କି କେମିତି ସେ ଗୋଟେ ବା ଘର କରେଇବ ସିଏ ଉଠିକି ପଳେଇଲା ଆଉ ଜଣେ ସେଠୁ ବ୍ରାହ୍ମଣ ଆଇଲା।
ଆଚ୍ଛା।
ବହୁତ ବଢିଆ ହୁଏ ଏ ରଜ ବାହାଘର। ନା ଭୋଜିଭାତ ହୁଏ ଚାରି ଦିନ ଯାଏ ଏଟା ଗୋଟେ ମାହୁଲ ତାଙ୍କର ଆଉ
ଆଉ ଖିଆ ପିଆ ଖାଇସାରିଲେଣି?
ନାଇଁ କାଇଁନୁ ଆଜି ଟିକେ ଇଆଡେ ସିଲେଇ ପ୍ରବଳ ଅଛି କରୁଚି। ଝିଅ ଟିକେ ଘର ସେ ସଫା କରୁଚି ତାପରେ ଖାଇବୁ ଆଉ ଝିଅ ସାରିଲାରୁ ଖାଇବୁ। ଏବେ ସେ ଧୋଇବ ଘର ଆଉ ଆମ ଗାଁରେ ତ ଜଳର ପ୍ରୋବ୍ଲେମ ଟିକେ ଯେ କାଲି ଜଳ ଦେଇ ନଥିଲା ଆଜି ଦେଲା ଆଜି ଆସିଲା ପରେ ଜଳ ସବୁ ରଖିକି ହଉରେ ମା ମୁଁ ରହୁଚି ଟିକେ କାମ ଅଛି।
ହଉ ହଉ।
ହଉ।